ଉ ହୁଁ।
ହାଲୋ।
ହଁ ହଁ ହଁ ହାଲୋ।
ହଁ ଆୟୁଷ କଣ କରଛୁ।
କୁହନ୍ତୁ ତଥି ପୁରା।
ନାଇରେ ମୋ ପାଖରେ ଫୁଟବଲ ଦିଟା ଟିକେଟ ଅଛି ଦେଖିବାକୁ ଯିବା। ନାଇଁ ବାରବାଟିରେ କଣ ଫୁଟବଲ ଖେଳ ହୁଏ ଆମ କ-କ-କଳିଙ୍ଗ।
କଳିଙ୍ଗ ଷ୍ଟାଡିୟମ।
ହୁଁ। ସେ ଜଣେ ଅଙ୍କଲ ଜଣେ ରହନ୍ତି ଆଁ।
କଉ ତାରିକ।
ଏଇ ତେଇଶ ତାରିଖରେ।
ତେ। ସେ ଆମର କଲେଜ ଅଛି।
ଓ କଲେଜ ଅଛି ନା ମୁଁ ସେ ଖୋଜୁଛି ମୋ ସାଙ୍ଗରେ କିଏ ଗୋଟେ ଯିବ ବୋଲି ସେ ଆର ଥରକ ସେମତି ମାନେ ଦିଟା ମୁଭି ଟିକେଟ କିଣି ଦେଇଥିଲି ଯୋଉ ମୁଫାସା ବାହାରିଥିଲା ଏଇ ଯୋଉ ସିଂହର ମୁଫାସା ଦେଖିନୁ ବେବି ଯୋଉ ସିଂହ। ଦେଖିନୁ ସେଇଭଳିଆ ଗୋଟେ ବାହାର ଥିଲା ସେଟା ଯାଏ ଗଲୁ ଯେ ଗୋଟେ ଟିକେଟ ଲସ୍ ଇଏ ଯେମିତି ଫୁଟବଲର ଟିକେଟ ଅଛି ଯେ ଗୋଟେ ଟିକେଟ ତାର ବି ଲସ୍ ହବ।
ହଁ ମୁଁ ପଳେଇିବି ନହେଲେ।
ବନ୍ଦ କରିଦବୁ ଗୋଟେ ଦିନ ସ୍କୁଲ ନା କଣ ହୁଁ ସେ କଣ କି ସେ ଜଣେ ଅଙ୍କଲ ଜଣେ ସେ ଅଛନ୍ତି ତ ତାଙ୍କୁ ଏମତି ପାସ୍ ତାଙ୍କର ଅଛି ତ ତାଙ୍କ ପାସ ଥ୍ରୁ ମିଳେ ସେ କିନ୍ତୁ ପ୍ରତେଶ। ସେ ଆମର ଓଡିଶାର ନୂଆ ଟିମ ହେଇଛି ଓଡିଶାର ଗୋଟେ ନୂଆ ଲୋକଟା ବି ଆଇଚି ସେ ବଢିଆ ଖେଳୁଛି ତାପରେ ଫୁଟବଲ ଆଉ ଗୋଟେ ଭଲ ଜିନିଷଟା ଙ୍କ ଜାଣିଚୁ ମାନେ ବାହାର ଅଷ୍ଟ୍ରେଲିଆ ର ଗୋଟେ ଲୋକଟେ। ହେଲା ଶୁଣନୁ ମାନେ ଆମର ଯେମିତି ଏପଟେ ଇଣ୍ଡିଆରେ ମାନେ ଯେମତି କ୍ରିକେଟରେ ଯେମତି ମାନେ ଭଲ ଖେଳିଲେ ଇଣ୍ଡିଆ ପିଲା ଯେମତି ଚାନ୍ସ ନ ମିଳିଲେ ସେମାନେ ଯେମତି ୟୁ ଏସ ଏ ରେ ଯାଇ ଖେଳୁନାହାନ୍ତି ହାଲୋ ହାଲୋ ହଁ ମୁଁ କହିଲି। ଯଉ ଇଣ୍ଡିଆ ପିଲାଙ୍କୁ ଚାନ୍ସ ନ ମିିଳିଲେ ସେମାନେ ଯାଇକି ୟୁ ଏସ ବଗେରା ଏମିତିଆ ଟିମରେ ଯାଇ ଖେଳୁଛନ୍ତି ଫୁଟବଲ ରେ ସେମତି ଅଷ୍ଟ୍ରେଲିଆ ର ଗୋଟେ ପିଲାଟାକୁ ଚାନ୍ସ ମିଳିଲାନି ସିଏ ଆସିକି ଇଣ୍ଡିଆର ମାନେ ନ୍ୟାସନାଲିଟି ନେଇକି ଇଣ୍ଡିଆନ ହେଇଗଲା। ମାନେ ସେ ଏବେ ଏବେ ଯଦି ସେ ଖେଳିବ ତାହେଲେ ସେ ଏବେ ଖାଲି ଇଣ୍ଡିଆ ପାଇଁ ହିଁ ଖେଳିବ।
ହଁ ଆମର ଅଶ୍ଟ୍ର ଆମର ଇଣ୍ଡିଆରେ ଗୋଟେ ପ୍ଲେୟାର ଥିଲା କଣ ତା ନା ଅଭିସେକ ଅଭିଷେକ ବୋଲି। ସି ଏବେ ଅଷ୍ଟ୍ରେଲିଆରେ ଟି ଟ୍ୱେଣ୍ଟି ଡେବ୍ୟୁ କରିବେ।
ସେଇ ବା ମାନେ ଇଣ୍ଡିଆ ପିଲାଙ୍କ ଦ୍ୱାରା ଚାନ୍ସ ମିଳିବନି ସେମାନେ ଏବେ ଯାଉଥିଲେ କିନ୍ତୁ ବାହାରେ ଫୁଟବଲ ର କ୍ରେଜ ଏତେ ଅଧିକ ତାଙ୍କ ଦେଶ ତାଙ୍କୁ ଚାନ୍ସ ମିଳୁନି ସେମାନେ ଆଉଛନ୍ତି ଇଣ୍ଡିଆରେ ଖେଳିବାକୁ ମାନିବାକୁ ପଡିବ ହୁଁ। ଶୁଣ ମତେ ଟିକେ ହେଲ୍ପ କଲୁ ହୋମୱାର୍କ ରେ ସାହାଯ୍ୟ କରିଦେଲୁ ଟିକେ। ନା ଟାଇମ ନାହିଁ ତୋ ପାଖରେ।
ହୋମୱାର୍କ।
ହଁ ହୋମୱାର୍କ ଦେଇଛନ୍ତି ଯେ ମତେ ଟିକେ ଲେଟ ହଉଛି।
କୋତ୍ସିନ୍ କୋ କୋତ୍ସିନ୍ ତମେ ମୋଠୁ ବଡ ହବ ତମେ ଫେରେ ମତେ ପଚରୁଚ ଖରାପ୍ ଲାଗିବା କଥା।
ତାକୁ କହିପାରିବନି ଯେ ମାନେ ଗୋଟେ ଆମର ଗୋଟେ କମ୍ପିଟିସନ ଟାଇପ ର ଗୋଟେ ଅଛି ମାନେ। ଆମ ଗୋଟେ ପ୍ରୋଗ୍ରାମ ସେ ପ୍ରୋଗ୍ରାମ ରେ ଗୋଟେ ସ୍ପିଚ ଭଳିଆ ଅଛି ମୁଁ କହୁନି କି ତୋତେ କିଛି ମାନେ ଇଏ କରିବାକୁ ମାନେ ମୁଁ ସ୍ପିଚ ଟା ମାନେ ମୁଁ ନିଜେ ଗୋଟେ ଭାବିକି ଗୋଟେ ସ୍ପିଚ ଦେବି। ହେଲା ଆ ହା ତୁ ଶୁଣିକି ମାନେ ରେକୋଗ୍ନାଇଯ କରିବୁ। କି ନାଇଁ ନାଇଁ ଏ ସ୍ପିଚ ଟା ଆ ମାନେ ଭ ଭଲ ଅଛି କି ଖରାପ ଅଛି କି କଣ ଏମତିଆ। ନାଇ ଏଇଟା ପରେ କରିଆ। ହୁଁ ପରେ ଦେଖିଦବା ନହେଲେ ସେ ନା ସ୍ପିଚ ଟା ମୋର ଭଏସ ଟା ବି କ୍ଲିୟର ନାହିଁ ଦେହଟା ବି ଭଲ ନାହିଁ ତ ଦେଇହବନି ବୋଧେ। ନାଇ ଗମର ଯୋଉ ବିଜେବିରେ ପଡୁଥିଲୁ ନା ତୁ ହାଲୋ।
ହଁ ପଡ଼ୁଚି।
ହୁଁ ତ ତମର ଓଡିଆ ବୋଲି ତ ପର୍ସନାଲ ଗୋଟେ ଅଲଗା ଟପିକ ଥିବ ତ। ଆଉ ସେଥିରେ ତମ ରଚନା, ପତ୍ର ଲିଖନ, ଏଗୁରା ସବୁ ଥିଲା
ହଁ ରଚନା, ପତ୍ର ଲିଖନ ଥିଲା।
ଥିଲା ଲେଖ ତମେ ତମେ ସେଟା ସବୁ ଲେଖ ମାନେ ଉପକ୍ରମ। ଅପକାରିତା ଉପକାରିତା ଏଗୁରା ସବୁ ଲେଖ ତମେ?
ଏତେ ଡିଟେଲେ ନାହିଁ ଜଷ୍ଟ ଏମତି ଥିଲା ।ଓଡିଆ ମୁ ଟେନଥ ରେ ଥିଲା ଦି ବର୍ଷ ହେଲାଣି ଓଡିଆ କଣ ଜାଣିନି ପଢା ହେଇନି । ଟଚ୍ ଛାଡି ଯାଇଛି।
ମାନେ ତା ମାନେ ତମେ ନବମ, ସପ୍ତମ ଏଗୁରା ରେ କିଛି ନଥିଲା ଖାଲି ଟେନଥରେ ଥିଲା।
ଟେନ୍ଥ ଯାଏ ମୋର୍ ଅପ୍ସନାଲ୍ ସବୁଏଠେ ଥିଲା ଓଡ଼ିଆ ଟେନ୍ଥ ପରେ ସବୁ
ଓଡ଼ିଆ ଛୁଆ ଙ୍କ ଲେଖା ଲେଖି ପଢ଼ା ପାଇଁ ଅଲଗା ଟିଚର ବି ଆସୁଥିଲେ।
ଗୋଟିଏ ତ ଟିଚର ଥିଲେ ଗୋଟିଏ ଟିଚର ଗ୍ରାମା ଓଡ଼ିଆ ଗ୍ରାମାର୍, ଓଡିଆ ଲିଟ୍ରେଚର, ଓଡ଼ିଆ ରାଇଟ୍ ସବୁ ଗୋଟିଏ କରୁଥିଲେ ପିଲାଙ୍କର।
ଓହୋ। ତାମାନେ ତମର ସବୁ ଓଡିଆ ଦେଲେ ଭଲ ସବୁ ଭଲ ଓଡିଆ ଭଲ ହେଇଚି ତୋର।
ତୁମର କେତେ ଥିଲା ମାଟ୍ରିକ ରେଶହେ ରୁ କେତେ ପଂଚାଅଶୀ ଏମତି ଥିଲା।
ପଞ୍ଚାଅଶୀ ମୋର ଅଣା ଲବେଥିଲା ଆଉ ଗୋଟେ ହେଇଥିଲା ନବେ ହେଇଥାନ୍ତା।
ମୁ ତା ଓଡ଼ିଆ ଷ୍ଟୁଡେଣ୍ଟ ହେଇ କି ମୁଁ ଚା
ଆମ ଗମେଣ୍ଟ ସ୍କୁଲରେ ମାନେ କଣ କହିଲୁ ରୁଲ୍ ଗୋଟେ ଅଛି ମାନେ ନିୟମ ଅଛି ଯଦି ତମେ ତମ ତ ମାନେ ଯେତେ ସବୁ ମାନେ ଭାଷା ସବଜେଟ ମାନେ ଲାଙ୍ଗୁଏଜ୍ ସବଜେଟ ଯଦି ତମେ ସେଥିରେ ଯଦି ଶହେ ମାର୍କ ନେଇଆସିଲ ମାନେ ହନ ଶହେ ମାର୍କିଆ ପରୀକ୍ଷା ହଉଚି ନା ତମେ ଯଦି ସେଥିରେ ଶହେ ମାର୍କ ନେଇଆସିଲ ଯେତେ ସବୁ ଲାଙ୍ଗୁଏଜ୍ ସବ୍ଜେଟ୍ ରହିଲା ତାହେଲେ ତମକୁ ସର୍ କାରଙ୍କ ତରଫରୁ ଦଶ ହଜାର ଟଙ୍କା ଲେଖା ପ୍ରତି ସବଜେକ୍ଟ ପିଛା ମିଳିବ ବୁଝିଲୁ।
ଜାଣିଛି ଏ ସବୁ ବିଷୟରେ।
ହଁ ତ ତମର ସେଭଳିଆ ଥିଲା।
ଦେଖିଲି ତାକୁ ଗୋଟେ ବର୍ଷ ଇଲେଭେନ୍ଥ କି ଟୁଏଲଭ ଫ୍ରି ପୁରା।
ଫ୍ରି ଫ୍ରି।
ହୁଁ।
ଆରେ ଭାଇ ସାଙ୍ଗ୍ ଏମିତି ଇଏ ବି ଅଛି।
ଉଁହୁଁ।
ଆଉ ତାହେଲେ ମୁଁ ଯାଉଛି ତମ ସ୍କୁଲରେ ପଢିବି।
ଆସୁନୁ ଆସୁନୁ। ଏଗାର ହଜାର ଟଙ୍କା ବଢିଛି।
ତାପରେ ବି ଆମ ସ୍କୁଲରେ ମୋର ଗୋଟେ ସବଜେକ୍ଟରେ ଥିଲା ତେୟାଲବେ ହିନ୍ଦୀରେ ହିନ୍ଦୀରେ ଖାଲି ତେୟାଲବେ ବାକି ଓଡ଼ିଆରେ ଆଉ ଗୋଟେ ମାର୍କରେ ରହିଗଲି ଆଉ ଇଂଲିଶରେ କମି ଯାଇଥିଲା ଆଉ ତୋର ଇଂଲିଶ ରେ କେତେ ଅଛି?
ମୋର ଇଂଲିଶ ରେ ଥିଲା ଏଇଟି ଟୁ।
ଏଇଟି ଟୁ ଭାଇ କେତେ ଅଧିକ ରଖିଦେଇଚୁ ରେ ମୋର ଥିଲା ସେଭେନ୍ଟି ଏଇଟି। ଆହା ଏ ଇଂଲିଶରେ ବଢିଆ ମାର୍କ ରଖିଛୁ ନା ତମର ଦେଇ ଦିଅନ୍ତି ମାର୍କ ବୋଧେ ଆମର ଦିଅନ୍ତିନି।
ଏତେ କଷ୍ଟ ଯିବଣରେ ଆମର।
ତା ମାନେ କଣ ତୁ କଷ୍ଟ କରି ପଢଡିି ଯାଇଥିଲୁ ମୁଁ ବୋଧେ କଣ ଶୋଇକି ଘରୁକୁ ଉଠି ଯାଇଥିଲି ବୋଧେ।
ହଁ ଯେ ଚେକିଂ ସି ବି ଏସ୍ ଇ ରେ କଷ୍ଟ ହୁଏ ସେ ଆଇ ସି ଏସ ଇ।
ନା ସି ବି ସି ବି ଏସ୍ ଇ ରେ ମତେ ସେ ନାଗନ୍ତି କଣ ଜାଣିଛୁ ଆଖିରେ ଚଷମା ପିନ୍ଧିକି ସେ ଦେଇଦିଅନ୍ତି ମାନେ ମାର୍କ ମନ ଇଚ୍ଛା।
ତା ପରେ ଏ ବର୍ଷ ତ କଣ। ଅନ ସ୍କ୍ରିନ ମାର୍କିଙ୍ଗ ହେଲାଣି ମାନେ କମ୍ପୁଟର ଚେକ କରିବ ମାର୍କ ଦେବ।
ହଁ ଆମର ବି ଏସ ଇ ରେ ମାର୍କ ଦିଅନ୍ତିନି ତମ ସି ବି ଏସ ସି ମାର୍କ ଦେଖୁନ ସମସ୍ତଙ୍କର କେତେ ହାଇଏଷ୍ଟେ ହାଇଏଷ୍ଟ ଉଠେ ଆମ ବି ଏସ ସି ରେ ମାର୍କ ଉଠୁନି ଆମର କାଟି ଦଉଚନ୍ତି ମେନ ରେ ଲଙ୍ଗୁଏଜେ ସବଜେକଟରେ ଯେତେ ତୁ ଭଲ ଲେଖେ ସିଏ ଯାହା ହେଲେ ବି କାଟିଦେବେ। କେ ଜାଣି କଉ ସକାସେ ଏବେ ତ କଣ ସମସ୍ତଙ୍କ ମାର୍କ ବାଣ୍ଟିଦେଉଛନ୍ତି ଆମ ମତେ ମୁଁ ତ ପ୍ରାୟ ମାଗେ ମତେ ମାର୍କ ଏପଯ୍ୟନ୍ତ କାହିଁ ଦିଆ ହେଇନାହିଁ ମୋର ଥରେ ମନେଅଛି ଟିଉସନରେ ଝଗଡା କରିଦେଲି ମୁଁ ଆମରି ଏଇ ଟିଉସନରେ ଆମ ମ୍ୟାଥରେ ଆମ ଜୋମେଟ୍ରି। ଏ ଗୋଟେ ଟପିକ ଥିଲା ଏମିତି ମାନେ ବିଷୟ ଏ ଯୋଉ ଡ୍ରଇଙ୍ଗ କରିବ ଦେଖିନୁ ମାନେ କମ୍ପାସ ସାହାଯ୍ୟରେ ସେଭେଣ୍ଟି ଫାଇବ ଡ଼ିଗ୍ରୀ ମାନେ ଶହେ ପାଞ୍ଚ ଡ଼ିଗ୍ରୀ ଏମିତି ସବୁ ବନା ହବା ପାଇଁ କମ୍ପାସରେ ବନାଇବ ମାନେ ପ୍ରୋଟାକ୍ଟରରେ ନୁହଁ କମ୍ପାସରେ। ବୁଝୁ ତ ସେଥିରେ ବନେଇବା ପାଇଁ ଆମକୁ ଗୋଟେ ଟ୍ୟାସ୍କ ଦିଆଗଲା ମୋର ସବୁ ଠିକଠାକ୍ ଥିଲା କିନ୍ତୁ ଯେହେତୁ ଗାଁ ମାନେ ପେନସିଲର ମୁନଟା ଗାଡ ଥିଲା ସେଥିରେ ମନା କରିଦେଲେ କହିଲେ ନା ନାଁ ଏଇଟା ହବନି।
ଆଚ୍ଛା।
ସେଇଆ ବା ମାନେ ଗୋଟ୍ ଗୋଟେ ମାର୍କ ମୋର ଏପଟ ସେପଟ ହେଇଗଲା ଭାଇ କି ଦୁଃଖ ଲାଗିଲା, ହୁଁ ଆଉ ତମ ସେ ଘର କାମ ସବୁ ସଇଲାଣିି?
ଚାଲିଛି ଵା। ଆଚ୍ଛା ସେ ସି ସିମ୍ କଥା କଣ ହେଲା ଟିକେ କୁହ?
ସିମ୍ କଥାରେ ଭାଇ ତୁ ଦେଖ କୋଉଠି? ଯୋଗାଡ କର ସେ ମୋ ଏପଟେ ହବନି ବୁଝୁନୁ ରିଚାର୍ଜ କଲେ ମାନେ ଦୁନିଆ ଅଡୁଆ ଏଇନା ସେ ପାସୱାର୍ଡ ପଢ଼ିବନି କିଛି ହବନି
ଆରେ ସିମ୍ ତ ମତେ ଦବ ସିମ୍ ତ ମାସେ ପାଇଁ ମାସେ କଣ ମାସେ ପାଇଁ ରିଚାର୍ଜ ପକେଇକି ମତେ ଦବ ମୁଁ ଓ ତମକୁ ଦଶ ପନ୍ଦର ଦିନ ଭିତରେ ଦେଇଦେବି ମୁଁ ରଖିଦଉଛି।
ଆରେ ସିଏ ଦବନି ସେ କାଇଁ ଦବ ଯେ? ତା ଲାଭଟା କଣ ସେ କାଇଁ ଦେବ?
ଆଚ୍ଛା ସେମିତି କଥା ସେମିତି କଥା ଯଦି ତମେ ତାହେଲେ ତମେ ଅଙ୍କଲଙ୍କ ନମ୍ବରଟା ମୋତେ କରିକି ଦେଇଦେଉନ?
ଆରେ ବୁଝୁନୁ ପ୍ୟାରେଣ୍ଟସଙ୍କ ନମ୍ବର ଦେଲେ ମାନେ ଅସୁବିଧା ଘର ଲୋକଙ୍କ ନମ୍ବର ଦେଲେ ତାଙ୍କୁ ଗ୍ରୁପରେ ଆଡ୍ କର ମେସେଜ ଆସିବ ଇଏ ସିଏ
ତାହେଲେ ତାହେଲେ ମୁଁ ଗୋଟେ ଭାବୁଛି ଦିବ୍ୟାଂଶୁ ନମ୍ବର କରିବି ଭାବୁଛି।
ହୁଁ କିନ୍ତୁ ସେମାନେ ସେମାନଙ୍କ ନମ୍ବର ମାଗିଲା ମାନେ ସେମାନେ ତତେ ପଇସା ମାଗିବେ।
ସେମାନଙ୍କୁ ମୁଁ କାଇଁ ଦେବି ସେମାନଙ୍କୁ ମୁଁ କାଇଁ ପଇସା ଦେବିି କି?
ତୁ ନହେଲେ ଗୋଟେ ଗୋଟେ କାମ କରୁନୁ? ସେମିତି ଯଦି ନହବ ବି ସେମାନଙ୍କ ଡାଇରେକ୍ଟ ଗୋଟେ ଗୋଟେ କାମ କର ସେମାନଙ୍କର ଫୋନ୍ ଏମିତି ମାନେ ମାଗିକି ନେଲା ଭଳିଆ ରେଜିଷ୍ଟର୍ କରି ଚଲେଇଥିବା, କଣ କହୁଚୁ?
ନା-ନା ମାନେ କଣ ବୁଝିପାରୁନି ଆଉ ଥରେ କୁହ।
ମାନେ ଦେଖ୍ ମାନେ ତୁ ମାଗିବୁ ମାନେ ଏମିତି ଆ ଭାଇ ତୋ ଫୋନଟା ଦେ ୟାର ତା ଫୋନ୍ ଦେଲା ପରେ ତୁ ତୋର ମାନେ ତୁ ତୋର ନେବୁ।
ହଁ ଯେ ଏଇଟା ଏଯେ ହଁ ଯେ ହଁଯେ ନଜଣେଇକି ଏମିତି କରିବା ଠିକ ହବ?
ହୁଁ, ଆରେ ତୋ ଇଚ୍ଛା ତୁ କଣ କରିବୁ ତୁ ତୋର ବୁଝିବୁନା ଭାଇ ମୁଁ ମୁଁ ଏତି ଏବେ ଏଥିରେ ଆଉ ହେଲ୍ପ୍ କରିପାରିବିନି ଘର ନମ୍ବର କେମିତି ଦେଇଦେବି ଯେ କଥା କହୁଛୁ ମୁଁ ନିଜେ ଚାହିଁଲେ ୟୁଜ୍ କରିପାରିଥାନ୍ତି ମୁଁ ଚିକୁକୁୁ କାଇଁ ଏତେ କଥା କହିବାକୁ ଗଲା ତାପରେ ସେ ଜନ୍ମଯ ଏତେ ଦୁନିଆ ପାଲା ମୁଁ କାହିଁ କଲି ଏତେ ସେଇଟା ତ ବୁଝ? ଯଦି କହିବୁ କାଲି ଯାଇକି ଆଉ ଗୋଟେ ଆଣିକି ଆସିବା ଶୁଣୁ କଥା ଶୁଣୁ ଯଦି କହିବୁ କାଲି ଯାଇକି ଆଉ ଗୋଟେ ସିମ୍ ଆଣି ଆସିବା ସେଥିରେ କିଛି ଅସୁବିଧା ନାହିଁ।
କୋଉଠୁ ତିନିଟା ନମ୍ବର ହେଲା ଭାଇ ଏପଟେ ଏଠି ଚିକୁ ଏଇଠି ମୋ ମୁଣ୍ଡ ଖାଇଲାଣି ବୁଝ ବୁଝିପାରିନୁ କଥାଟା
ତମେ ତାକୁ ରାଜି କରେଇଥିଲ କଥା ହେଇଥିଲ।
ତାର ପ୍ରତି ମୁମେଣ୍ଟେରେ କଥ୍ କଥା ଚେଞ୍ଜ୍ ହୁଏ ତୁ ଏଇନା ମୁଁ ଏନା ଫୋନ୍ ରଖୁଛି ସାଙ୍ଗେ ସାଙ୍ଗେ ତତେ କନଫରେନ୍ସ୍ ଅଛି କଥା ହ ତୁ ଲାଇନ୍ ରେ ରହିବୁ ପାଟି ଚୁପ୍ କରି ତୁ କିଛି କହିବୁନୁ ମୁଁ ଚିକୁ ସହିତ କଥାହେବି ଦେଖିବୁ ସେ କୋଉ ଭଳିଆ କହିବ। ହଁ ହଁ।
କାଟୁନୁ।